କଣ କରୁଛନ୍ତି? ହଁ ହ୍ୟାଲୋ ଶୁବନି?
ଆଜ୍ଞା ଆଜ୍ଞା କୁହନ୍ତୁ ଶୁବିଲା। ଏଇ ଖାଇକି ଜଷ୍ଟ ଆସିଲି। ଆପଣ?
ହଁ ମୁଁ ବି ଖାଇକି ଜଷ୍ଟ ଆସିଲି ଆଉ। ଆ ଖାଇଲି ଭାତ କରିଥିଲି। ଆଉ ଯୋଉ ଛତୁ ବେଶର କରିଥିଲି ଆଳୁ ଛତୁ। କାଙ୍କଡ ଆଳୁ ବେଶର ଦେଇ ଭାଜିଥିଲି ଆଉ।
ଓହୋ, ଛତୁ ବେସର ଟା କଣ କେମିତି କଲେ?
ଛତୁ ବେସର ସେମିତି। ଛତୁ ଟାକୁ ପ୍ରଥମେ ଆମେ ହଳଦୀ ପାଣିରେ ଧୋଇଦବା।
ଆଜ୍ଞା।
ଭଲ ଭାବରେ ପରିଷ୍କାର ଧୋଇ ଦେଇକି ଦୁଇଥର ତାପରେ ତାକୁ କାଢିକି ତେଲରେ ଭାଜିଦବା।
ଆଜ୍ଞା।
ଭାଜି ସାରିଲା ପରେ ରଖିଦବା। ତାପରେ ପିଆଜ ଟମାଟୋ ତେଲ ସୋରିଷ ତେଲରେ ସୋରିଷ ଫୁଟେଇ ତାପରେ ପିଆଜ ଟମାଟୋ ଭାଜିବା। ଭାଜି ସାରିଲା ପରେ ଆଳୁ ଆଉ ଛତୁ ତାକୁ ଭାଜିବା। ଭାଜି ସାରିଲା ପରେ ପରେ ତାପରେ ବେସର ପାଣି ଦେଇଦବା ଆଉ। ଟମାଟୋ ଟିକେ ଅଧିକ ଦେଇଥିବେ ଟିକେ ଖଟାଳିଆ ଲାଗିଲେ ଭଲ ଲାଗିବ ଛତୁ ବେସରଟା।
ଆଚ୍ଛା ଆଚ୍ଛା। ଆଉ ଗୋଟେ କଣ କହିଲେ କାଙ୍କଣ ବେସର ସିଏ ବି କେମିତି ହୁଏ?
କାଙ୍କଣ ବେସର ଦେଇକି ଭାଜିଥିଲି।
ସିଏ ପୁଣି କେମତି କଣ ହୁଏ?
ମାନେ କାଙ୍କଣ ଟାକୁ ଫାଷ୍ଟ ଗୋଲ ଗୋଲ କରି କାଟିଦବା।
ଆଜ୍ଞା।
ଗୋଲ ଗୋଲ କରି କାଟିଦବା ଆଳୁ ବି ସେମିତି କାଙ୍କଣ ଯେମତି କାଟ୍ ନା ଆଳୁ ବି ସେମିତି ଗୋଲ ଗୋଲ କରି କାଟିଦବା।
ଆଚ୍ଛା।
କାଟି ସାରିଲା ପରେ ତାକୁ ସିଝେଇଦବା ପାଣି ଦେଇକି ବେସର ପାଣି ଆଉ ପାଣି ଖାଲି ପାଣି ଟିକେ ନାକୁ ଦବା ବେସର ପାଣି ଟିକେ ଦବା ଆଉ ଦେଇକି ତାକୁ ସିଝେଇ ଦେବା ମାନେ ଯେମିତି ଦେଖିବେ ସିଝିଥିବ ଭିତର କିନ୍ତୁ ଟିକେ ହାତକୁ ଲାଗିଥିବ ଟାଣ ଟାଣ ଲାଗୁଥିବ ବେଶୀ ଯୋଉ ଛିନି ମାନେ ଯାଉ ନାଖି ହେଇଯିବ ନା ଅଧିକ ସିଝି ଗଲେ। ତାକୁ ଭାଜିବା ପାଇଁ ଆମକୁ କଷ୍ଟ ହେଇଯିବ।
ଆଚ୍ଛା।
ସେଥିପାଇଁ ତାକୁ ଫାଷ୍ଟେ ଉଁ ଯୋଉ ସିଝେଇବେ ଭିତର ଟା ସିଝିଥିବ କିନ୍ତୁ ଟାଣଥିବ ଟାଣ ଶ୍ ରହିଲା ପରେ ତାକ କୋ ଯୋଉ ଆଣିକି ତେଲରେ ଭାଜିବେ ଆଉ ତାୱରେ ଆଉ ସିଝି ଗଲା ପରେ ଆଉ
ହୁଁ ହୁଁ ହୁଁ
ଟିକେ ପାଚିଲା ହଁ ପାଚିଲା ପରିକା ଟିକେ କରିବେ ପୋଡ଼ ପୋଡ଼ିଆ ଟିକେ କଲେ ଭଲ ଲାଗିବ ଆଉ। କାଙ୍କଣ ଆଳୁ କଷା କରୁଛନ୍ତି ପ୍ରାଏ ଲୋକ ଭାଜୁଛନ୍ତି ତରକାରୀ କରୁଛନ୍ତି। ଭାଜି ଦେଲେ ଖାଇଦିଅନ୍ତି ଆମ ଘରେ ତ ସେଥିପାଇଁ ଭାଜିଦିଏ ତେଲ ପକେଇକି।
ଆପଣଙ୍କ ଘର?
ମୁଁ ଭୁବନେଶ୍ୱର ରହୁଛି କିନ୍ତୁ ଆମର ଆଡ଼ ଯିଟା ଆଉ ଘର ଆଉ।
ହୁଁ କୋଉଠି କୋଉଠି?
ନୟାଗଡ଼ ଜିଲ୍ଲାରେ ଆମ ଘର କିନ୍ତୁ ମୁଁ ରହୁଛି ଭୁବନେଶ୍ଵରରେ।
କଣ ଜବ କରୁଛନ୍ତି କି?
ନା ନା ଗୃହିଣୀ ସେଠି ଫ୍ୟାମିଲି ନେଇ ପରିବାରରେ ଅଛୁ ଆଉ।
ଓ ଆଚ୍ଛା ଆଚ୍ଛା। ମୁଁ କହିଲି ସାର୍ କଣ କରନ୍ତି? ମୁଁ କେନ୍ଦ୍ରାପଡାରୁ କେନ୍ଦ୍ରାପଡାରୁୁ
କେନ୍ଦ୍ରାପଡାରୁ କହୁଥିଲେ, କଣ କେନ୍ଦ୍ରାପଡାରେ ଘର ନା ଅଛନ୍ତି?
ଆଜ୍ଞା ଆଜ୍ଞା।
କହିଲି କେନ୍ଦ୍ରାପଡାରେ ଅଛନ୍ତି ଏବେ ବର୍ତ୍ତମାନ!
ନାଇଁ ନାଇଁ କେନ୍ଦାପଡା ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟଟା ଆମର।
ଆଚ୍ଛା ଆଚ୍ଛା ରହୁଛନ୍ତି ଏବେ ପଟ୍ଟାମୁଣ୍ଡେଇ ଠେଇଁ?
ହଁ ପଟ୍ଟାମୁଣ୍ଡେଇରେ ଜବ୍ କରୁଛି ନା।
ହଁ ହଁ।
ଆଜ୍ଞା।
କଣ ସିଙ୍ଗିଲ ନା ଫ୍ୟାମିଲ ବା?
ମୁଁ ଏଇ ଆମ ଶିଙ୍ଗ, ଫାମିଲି ଅଛନ୍ତି ଫ୍ୟାମିଲି ସହିତ ହିଁ ଅଛି।
ଆଛା ଆଛା ବାହା ହେଇଛନ୍ତି?
ନାଇଁ ଅନମ୍ୟାରେଡ ଜବ କରୁଛି ଏଇନେ ନାଇଁ ନାଇଁ
ହଉ ଆଚ୍ଛା ଯେ କଣ ପରିବାରରେ କିଏ କିଏ ଅଛନ୍ତି?
ହୁଁ ମୋ ଡବା ମାମା ଭାଇ ଏବେ ତ ଏଠି ହେଇଚି। ଜଏଣ୍ଟ ଫ୍ୟାମିଲି ସାନବାବା, ସାନ ବାବା, ଭାଇ, ଭଉଣୀ, ଜେଜେମା ଜେଜେ ବି ଚଉଦ ବର୍ଷ ହେବେ ଗଲେଣି କିନ୍ତୁ ଭାଇ ଏବେ ଏଇ ଚାରି ମାସ ହବ ରହିଚି
ଭାଇଙ୍କର କଣ ହଉଥିଲା କଣ ଟା ନା?
ଭାଇଙ୍କର ସେ ନାକରେ ଗୋଟେ ମାଂସ ବଢ଼ୁଥିଲା ସେ ନା ସି ସି ଏଲରେ ଅଧିକା ଓଭର ଡୋଜ୍ ଦେଇକି ସେ ମାନେ ପାଞ୍ଚଟା ଖଣ୍ଡ ଦେଇ ସେ ଅନେସଥେସିଆ ଜାଣିଥିବେ ଆମର ବିକାଶ ହସ୍ ପିଟାଲ ଜାଣିଛନ୍ତି ଭୁବନେଶ୍ଵରରେ?
ହଁ ହଁ।
ହଁ ସେଇଠି ସେ ସେ ତ ଦେଇ ଦେଇଛନ୍ତି ଅ ସେଠି ମାରିଦେଇକି ସ୍ତ୍ରୀ କୁ ରେଫରାଲ କରିଦଲେ ଆମର ରବି ଟକିସ୍ଡଛି ସେଇଟା ଶ୍ରୀ ଟା ଏଠି ମାରିଦେଇକି ସେଠି ଭିତରେରେ ଫର କରିଦେଇଛନ୍ତି। ପଇସା ସେଠି ଖାଇଲେ ବାଉନ ହଜାର ଟଙ୍କା ମାଗିଲେ ମୁଁ ତାଙ୍କୁ ଦେଲି ଦେଇ ସାରିଲା ପରେ? ତ ଏଠୁ ମାରି ଦେଇେଇଥିଲେ କିନ୍ତୁ ଏଠୁ ଅଲରେଡି ମାରିଦେ ସେପ ସେପଟୁ ରେଫରେନ୍ସ ଇ ସି ଉ ଭଲେବଲ ନଥିଲା ବୋଲି ସେଠିକୁ ଟ୍ରାନ୍ସଫର କଲେଣି ରେଫରେନ୍ସ
ହଁ ହଁ।
ଏବେ ପଇସା ଖାଇସିଲା ପରେ ଅଧଘଣ୍ଟା ଘଣ୍ଟେ ପରେ ଖସ କି ଭା ନାହିଁ ମାନେ ଡକ୍ଟର ମୋ ଭାଇ ଯାଇଥିଲା ପର୍ଯ୍ୟନ୍ତ ଡକ୍ଟର ନଥିଲା। ତାଙ୍କ ଷ୍ଟାଫ୍ ମତେ ଫୋନ କରି କହିଲେ। ତା ଫୋନ କରି କହିଲେ କି ଭିତରକୁ ଆସନ୍ତି ଯେତେବେଳେ ବାବା କହିଲେ ଆଇସି ଭିତରକୁ ଭିତରକୁ ତ କହିଲେ କି ଭାଇ ନାହିଁ କିନ୍ତୁ ସେ ଯୋଉ ଡକ୍ଟର ମାନେ ଯୋଉ ସବୁ ଥିଲେ ସେମାନେ କେହି ବି ନଥିଲେ ସବୁ ଫେରାରେ ହେଇଥିଲେ ପଛରେ ଯାଇଁଥିଲେ ବି କେସ୍ କରିଥାନ୍ତୁ ଯେହେତୁ ମାଇଣ୍ଡଟା ଟିକିଏ କୁଆଡ଼େ ଭଲ ନଥିଲା ତ ସେଥିପାଇଁ ଆଉ କିଛି କରି ହିଁ ପାରିଲାନି। ତାର ସବୁ ଡିଟେଲସ ମୋ ପାଖରେ ଅଛି ହଁ ତାପରେ ବି ତାଙ୍କର ଦୋଷ ବି କଣ? ତାର ଅଛି ତାର ଘାଟି ଗୋଟେ ଚାଲିଥିଲା ଯେହେତୁ ତାକୁ ଯୋଡା ବୟସ ଚାଲିଥିଲା ସେଟା ଘାଟି ଥିଲା ଯୋଉଟା କି ସେଇ ଦିନ ସେଇ ଶୁକ୍ରାର ବୁଧବାର ଦିନ ପଚିଶ ତାରିଖରେ ତାର ମୁଁ ଆଇଦର ନେଇକି ଯାଇଥିଲିଇଛନ୍ତି ଆଇଦର ତାର ଆକ୍ସିଡେଣ୍ଟ କି ଅଲଗା କିଛି ହେଇ ସେ ହେଇଥାନ୍ତା ଯେମିତି ହେଲେ ବି ଏମି ତାର ଘାଟି ଥିଲା। ଯୋଉ ଜାତକ ଟା ଦେଖେଇଥିଲେ ସେ କି ବେଟର ହେଇଥାନ୍ତା ଯେହେତୁ ଆଉ ଜାତକ ଫାତକ ସେ ଦେଖା ହେଇ ନଥିଲା ଏବେ ସବୁ ଜାତକ ଦେଖିଲା ବେଳକୁ ଖାକୁୁ ସବୁ ପଚାରିଲା ବେଳକୁ ସେ ସବୁ ହେଇ କଥା ହେଇଁ କହୁଛନ୍ତି ଏବେ ରିସେଣ୍ଟଲି ଗୋଟେ ସେ ଜଣେ ମାଙ୍କ ସାଧନା ନିଅନ୍ତି ମୁଁ ତାଙ୍କୁ ପଚାରିଲି ସେ କହିଲେ ତୁମେ ନେଇକି ଯାଇଥିଲ ସେଟା କଥା ନୁହେଁ ତା ସିନା ଘାଟି ଥିଲା ଯୋଉଟା କି ତାର ସେ ନିଜେ ବି କୁଆଡେ ଯଦି ଯାଇଥାନ୍ତା କାହା ସହିତ ତାର କିଛି ନା କିଛି ସେ ଦେଇ ଦେଇଥାନ୍ତା ତୁମେ ନେଇକି ଗଲ ବୋଲି ସେ ତା ହାତରେ ସେ ମଲା ତା ମାନେ ନୁହେଁ ଡକ୍ଟର କିଛି ଭୁଲ ଅଛି। ତାଙ୍କର ମାନଙ୍କର କିଛି ଭୁଲ ନାହିଁ ଯେହେତୁ ସେଇଠି ସେ ମଲା ବୋଲି ଆମ ମାଇଣ୍ଡରେ କଣ ଚାଲିଛି କଣ ସେ ତାକୁ ମାରିଦେଲା ବୋଲି
ହଁ ହଁ ନାଇଁ ମ ଯିଏ ଯେତେବେଳେ ଭଗବାନ ଆମକୁ ଯେତିକି ଆ ଦେଇଥିବେ ସେତିକି ଦିନ ରହିବା ତାପରେ ଯିବା ସେମିତି କାହାକୁ ଦୋଷ ଦବାଟା ଠିକ ନୁହଁ କିନ୍ତୁ ଆମ ମାଇଣ୍ଡ ରେ ଗୋଟେ ଚାଲିବ ଯେ ୟା ଯୁଗୁରୁ ଏଇ ଲୋକଟା ଏମିତି ହେଲା ବୋଲି
ଭପରୁ ନାଇଁ ତା ତାପରେ ବି ଯଦି ସିଏ ଯ ଭାଇ ଡେଥ ଏଥିଲା ପର୍ଯ୍ୟନ୍ତ ଯଦି ରହିଯାଇଥାନ୍ତା ଯଦି କହିଦେଇଥାନ୍ତା ହଁ ଭାଇ ଯେହତି ସିଏ ଯଦି କହିଦେଇଥାନ୍ତା ଏତେ ବି କିଛି ଇନଥାନ୍ତା ଯେହେତୁ କି ସିଏ କହିନି ସିଏ ପଛରେ ଫେରାରେ ହେଇଯାଇଛି
ନାଇଁ ନାଇଁ ହୁଁ
ଆଉ ତାଙ୍କ ଷ୍ଟାଫ ଯେ ନର୍ସ ଯ ସିଏ ମାନେ କହିଲେ ସେ ଟାବି ବେଶୀ ଶୁଣିକି କଷ୍ଟ ଲାଗିଲା ଯେହେତୁ ବି ନର୍ସ ମାନେ ବି କହିଲେ କି ମାନେ ନିଜେ ମତେ କହିଛନ୍ତି ସେ ଯୋଉ ତିନି ଚାରି ଜଣ ଯୋଉ ଥିଲେ ଆୟୁଷ ଭିତରେ ସେ ନିଜେ କହିଛନ୍ତି ଯେ ଆଉ ଭଲ ଭଲ ଛୁଆ ଟା ତାକୁ ଏଇ ହିଁ ମାରି ଦେଇଛନ୍ତି।
ହଁ।
ତାପରେ ବି ଯିଏ ଆନସ୍ଥେସିଆ ଯିଏ ଆନାସ୍ଥେସିଆ ଦେଇଥିଲା ତା ପାଟି ବି ପୁରା ଖନିି ବାଜୁ ଥାଏ।
ଆଚ୍ଛା ଆଚ୍ଛା ଆପଣ ସନ୍ଦେହ କଲେ ସେଇଥିପାଇଁ ଆଉ?
ସନ୍ଦେହ ଅବିଓସ୍ଲି ହବ ତାପରେ ବି ଦେଖନ୍ତୁ ସେଇ ସେମ ଡକ୍ଟର ଆଉ ଜଣଙ୍କୁ ମାରିଦେଇଛି। ସେମ୍ ଡକ୍ଟର ଆଉ ଜଣଙ୍କୁ ମାରି ଦେଇଛି ମାନେ ଆମ ସେଇ ଡିଷ୍ଟ୍ରିକ୍ଟ କେନ୍ଦ୍ରାପଡ଼ା ଡିଷ୍ଟ୍ରଟର ସେ ତାକୁ ଏମିତି ପଇସା ଦେଇଥିଲା ମାରିଦେଲା ପରେ ଯେତେବେଳେ ହାଉଲିଙ୍ଗ ହେବ ବୋଲି ସେ ତାକୁ ପଇସା ଦେଇଥିଲା ସେ ଡକ୍ଟର। ସେଥିପାଇଁ ଏତେ ହାଉଲିଙ୍ଗ ହେଇନଥିଲା। ଆଜ୍ଞା? ଯେହେତୁ ମାଇଣ୍ଡ୍ ରେ ଟିକେ ରହିଗଲା କଣ ନାଇଁ ଏଇ ନେଇ ମାନେ ଦେଇ ଦେଇଛନ୍ତି କି କଣ ସେଥିପାଇଁ ଟିକେ ମାଇଣ୍ଡ୍ ରେ ଚାଲିଲା କଣ ନାଇଁ ଡ
ଓହୋଃ ହଁ ହଁ ଓ ହଉ ହଉ ଛାଡ଼ନ୍ତୁ ଯେତେବେଳେ ଯାହା ହେବା କଥା ହବ। ଆଉ କଣ କରାଯାଇ ପାରିବ ଦୁଃଖ ଲାଗିବ ଟିକେ ଆଉ ନିଜ ଘର ଲୋକ। ନିଜ ପରିବାର ର ଯାହା ହେଲେ।
କିନ୍ତୁ ଦୁଃଖ ଲାଗେ ସିଏ ବା ସେଇ ଭଳିଆ ପିଲା ସିଏ ସେଇ ଭଳିଆ ଟାଇପ୍ ର ପିଲା ତା ସହ ବିତିଥିବା ସମୟ ମାନେ ସେଗୁଡ଼ାକ ମନେ ପଡିଲା କୁ ଏପଟେ କଣ ହେଇଯାଉଛି।
ସମସ୍ତଙ୍କର ହଁ ସେଇଟା ମାନେ କହି ହବନି ଯାହା ସହିତ ଘଟିଥିବ ସିଏ ହିଁ କେବଳ ମାନେ ଅନୁଭୂତିରେ କହିପାରିବ ଓହୋଃ ସମସ୍ତେ ତ ଆମେ ହରଇଛେ କି କିଛି ନା କିଛି ହରଇଛେ ଆମେ ବାପା ହଉ ଭାଇ ହଉ ଭଉଣୀ ହଉ
ହୁଁ ସମସ୍ତେ ସେ ମୋ ଜେଜେଙ୍କୁ ବି ଯୋଉ ଛୋଟ ହେଇଥିଲି ତାଙ୍କୁ ଯାହାର ସ୍ନେହ ଆଦରରେ ବଢ଼ିବା କଥା ତାଙ୍କୁ ହରୋଇଲି।
ହଁ।
ଯାହା ପାଖରୁ ପାଇବା କଥା ତାକୁ ବି ହରେଇଲି।
ହ ହଉ ଆଉ ଦୁଃଖ କରନ୍ତୁନୁ ଯାହା ହବ ସବୁ ଭଗବାନ କିଛି ମାନେ ହଁ। ସେ ମ ମୁଣ୍ଡରେ ରହିବ ସେ ଜିନିଷ ଟା ସବୁବେଳ ପାଇଁ ସେଇଟା ବି ଭଗବାନ ବି ଯାହା କରନ୍ତି ଆମ ମଙ୍ଗଳ ପାଇଁ ହିଁ କରନ୍ତି ଦେଖ ଆଗକୁ କିଛି ଭଲ ତମ ଭାଗ୍ୟରେ ଲେଖିଥିବେ ଠାକୁର।
ସେ ତ ଠିକ କଥା ଆଜି ଭଗବାନ ଦେଇନାହାନ୍ତି କାଲିକି ଦେବେ। ଯେମିତି ଦେବେ ରଖିବା ପାଇଁ ବି ଜାଗା ମିଳିବନି। ନେଇ ଯାଇଛନ୍ତି ସତ ସେ ନେଇଛନ୍ତି ସତ ସେ କିଛି ଦବା ପାଇଁ ଅଛି ଦେବେନି କାହିଁକି? ଦେବେ କିନ୍ତୁ ଏମିତି ଦେବେ ରଖିବା ପାଇଁ ତମ ପାଖରେ ଜାଗା ନଥିବ।
ଜାଗା ନଥିବ ସତ କଥା ତ ଆଉ।
ଆଉ ସିଏ ତ ନେଇଛନ୍ତି ସେ କିଛି ନା କିଛି ଗୋଟେ ଭାବିକି ନେଇଛନ୍ତି ନା?
ହଁ ହଁ।
ତାଙ୍କୁ ବି ଦୋଷ ଦେଲେ କଣ ହବ ମୁଁ ବି ଭାବିଦେଲି ମୁଁ ଭଗବାନ ଭଗବାନ ମତେ କେହି କିଛି ନାହାନ୍ତି ବୋଧେ ଏଇଠି। ଯିଏ ଭଲ ଗଲା ଆଉ ସେ ମୁଁ ତା ସହିତ ଏମିତି କଲେ?
ଠାକୁର ନେଇଯିବେ ଜାଣିଛ ନା ନାଇଁ ଭଲ ଲୋକ ଟାକୁ
ତା ଜୀବନରେ ଏକୋଇଶି ବର୍ଷ ତାକୁ ସତ କିନ୍ତୁ ଏକୋଇଶି ବର୍ଷରେ ପିଲା ଆଜି ପର୍ଯ୍ୟନ୍ତ ବି ତାଙ୍କୁ ଚାଳିଶ ପଚାଶ ବର୍ଷ ଯେତିକି ଅଏସ୍ କରି ନାହାନ୍ତି ସେ ଛୁଆ ଆଜି ସେତିକି ଅଏସ୍ କରିକି ଯାଇଛି ତା ଜୀବନ ତା ଲାଇଫ ରେ ବହୁତ ଅୟେସ୍ ହଁ ପୁଣି ସେ ଦିନ ରାମ ନବମୀ ରାମ ନବମୀ କାଲି ସେ ଆଜି ଡେଥ୍ ହେଲା। ଲୁଚିକି ବି ରହିଲା କହିଲା କି ନାଇ ମୁଁ ଯିବିନି। ମୁଁ ରାମନବମୀ ଟା ଯାଉ ମୁଁ ଯିବି। ମୁଁ କହିନି ଲାଟିନ୍ ଘରେ ସେ ଲୋ ଚିକି ରହିଲା କହିଲା ମୁଁ ଯିବିନି। କିନ୍ତୁ କଣ କରିବ ମାନେ ତା ଯୋ ଗ ଡାକୁଛି।
ହଁ, ହଁ।
ସେତେବେଳକୁ ତା ଆ ଡାକୁୁସି, ସେ ଲୁଚିକି ରହିଲା ପରା କହିଲା ନା ମୁଁ ଯିବିନି ବୁଲି।
ହଁ କଣ କରିବା ଆଉ ସେଇଟା ଛାଡି ଦିଅ। ଆଉ ମୁଣ୍ଡରୁ ବାହାର କରିଦିଅ। ଯାହା ହେଇଚି ହେଇଚି ଆଉ
ହଁ ସିଏ ତ ଠିକ କଥା କିଛି ନା କିଛି ତ ଭଗବାନ ଦେବେ ନା ସେଇଥିପାଇଁ ତ ନେଇଛନ୍ତି। ଉଁ, ସେ ତ ଭାବିକି ନେଇଥିବେ ନା କଣ କଣ ନାଇଁ ଆଉ ନାଇଁ ନାଇଁ ସେ କଥା ନାଇଁ। ଦୁ ଖ କାହିଁକି ନା ଦୁଃଖ ଆପଣଙ୍କୁ ନା ସେମିତି ନାଇ ଯେ ସବୁବେଳେ ପାଇଁ ଦୁଃଖ ରହିଲା। ସେ କଥା ନାଇଁ।
ଆଉ କଣ ଆପଣକ ଆଡେ ମନ୍ଦିର ଫନ୍ଦିର କଣ ଅଛି?
ହଁ ମନ୍ଦିର ସିଆଡେ ଆମର ତ ଫେମସ୍ ହଉଛନ୍ତି ବଳଦେବଜୀଉ ବଡ ଭାଇ। ତୁଳସୀ କ୍ଷେତ୍ର, ହଁ ତୁଳସୀ କ୍ଷେତ୍ର। ତ ସେଇଟା ହଉଛି ଆମର ଫେମସ୍। ଆଉ ଏପଟେ ଉଁ, ବିଚ୍ ଫିଚ୍ ସବୁ ଅଛି ଆମ ପଟାମୁଣ୍ଡେଇ। ଦୁ-ତିରିଶ ଚାଳିଶ କିଲୋମିଟର ଭିତରକନିକା, ଜମ୍ବୁ ଫମ୍ବୁ ଏ ସ ବୁ ଫେମସ୍ ଅଛି ସବୁ ସେ ଗୁଡାକ। ବିଚ୍ ଫିଚ୍ ସବୁ ପିଣ୍ଠ ମିଛିନ୍ ବହୁତ ଫେମସ୍। ସେଇଠି ଅ କିଚନ୍ ଫ କିଚନ୍ ଯେ ବିଲିଫ୍ କରିବନି ବହୁତ ଭିଡ। ହୁଁ, ହୁଁ, ବହୁତ ଭିଡ। ହୁଁ, ହୁଁ, ବହୁତ ଭିଡ। ଏଇ ରିସନିଲି ରଜ ଗଲା କୁରୁକ୍ଷେତ୍ର ଲୋକ ହେଇଥିଲେ। ଏ ର ମାନେ ଉଁ, ପୁରୀ ବିଚ୍ ଠାରୁ ଏଠି ପୁରା ବିଚ୍ ରେ ଅଲଗା ପ୍ରକାର ଭିଡ। ଗହଳି ତ ପ୍ରବଳ ହୁଏ। ଯେତିକି ସା ଭିତରେ ଡେଥ୍ ହୁଅନ୍ତି, ସେତିକି ବି ଭିଡ ହୁଏ।
ଆଉ କଣ କରିବା ଆଉ ଭିଡ ମାନେ ପର୍ବବାଣିରେ ବହୁତ ଭିଡ ହୁଏ।
ହୁଁ, ହୁଁ, ଅକେଜନ୍ ରେ ତ ସବୁ ଜାଗା ଭିଡ ହୁଏ।
ଆଉ ପୁରୀ କେତେବେଳେ ଆସନ୍ତି ଠାକୁରଙ୍କୁ ଦେ
ପୁରୀ ଏବେ ନା ହଁ ଯାଇଥିଲି ଏଇ ଡିସେମ୍ବର ନା ଏ ମାର୍ଚ୍ଚ ମାସ ଯାଇଥିଲି ନା କଣ ମନେ ପଡୁନି ଠିକ୍ ସେ। ଡିସେମ୍ବର ଲାଷ୍ଟ ଆଡୁ ଯାଇ
ରଥକୁ ଆସିନାହାନ୍ତି?
ନାଇଁ ଆଉ ଏବେ ତ ଆମେ ଆଉ ଯିବୁନି ନା, ଭାଇ ପାଇଁ ବର୍ଷେ ଯାଙ୍କ କିଛି ବି ଅକେଜନ୍ ସେଲିବ୍ରେସନ୍ ହବନି। ହଁ ସେମିତି ତା ଯୋଗ ଥିବ ନବ।
ହଁ, ହଁ।
ସେ ତା ଉପରେ ଡିପେଣ୍ଡ, ହଁ ସିଏ ତା ଉପରେ ଡିପେଣ୍ଡ କରେ ସିଏ କଣ କରିବ କଣ ନାହିଁ।
ହଁ ତା ଡୋରି ନ ଲାଗିଲେ ବି ଯାଇ ହବନି ପୁରୀ।
ଯାଇ ହବନି। ଉଁ, ଆପଣ ପାଖେ ଧନ ଥାଉ ନଥାଉ ସେମିତି ମାନେ ଟାଣିକି ନେଇ ସେ ଜାଗାରେ ଫୋପାଡି ଦବ ଆପଣ ଜାଣିପାରିବେନି ମୁଁ ଏଇ ଜାଗାରେ ଅଛି ତ।
ହଁ, ହଁ। ହଉ ତାହେଲେ ଆଉ, ଆଉ କଣ ଖାଇଥିଲେ କଣ?
ଏଇ ଆମର ଆଜି ମାଛ ହେଇଥିଲା। ମାଛ ଖାଏନି, ବିରିୟାନୀ ନେଇକି ଆସିଲି ବିରିୟାନୀ ଖାଇ ହେଲାନି। ଯେ ବର୍ଷା ହଉଛି କିଛି ଭଲ ଲାଗୁନି ଖାଇବା ପାଇଁ।